ହଁ ଆଜ୍ଞା ନମସ୍କାର।
ନମସ୍କାର।
ହଁ କଣ କରୁଛ ତୁ?
କିଛି ନାହିଁ ବସିଥିଲି ତମେ?
ଶୋଇଛି ଆଉ।
ଓହୋ।
ଆପଣଙ୍କୁ ମୋ ଭଏସ କ୍ଲିଅର ଶୁଭା ଯାଉଛି?
ହଁ ହଁ କିଏ ଅଛି?
ହଉ କୁହନ୍ତୁ।
ହଁ ଠିକ ଅଛି କୋଉଠି ରହୁଛ?
କଟକ ରେ ରହୁଛି।
ଓହୋ।
ଆପଣ କୋଉଠି ରହୁଛନ୍ତି?
ମୁଁ ଏଇ ଅଙ୍ଗୁଲା ରୁ
ଅନୁଗୋଳ ଅନୁଗୋଳ ଆଡୁ ରହୁ ଅନୁଗୋଲରେ ରହୁଛନ୍ତି ନା? ଓ ହୋ।
ନା ଆପଣ କଣ କରୁଛେ ଏବେ ଜବ୍ କରୁଛେ କି?
ନାଇଁ ମୁଁ ତ ପଢାପଢି କରିଛି ପ୍ଲସ୍ ଥ୍ରୀ କରିଛି ଏଇଗଣା।
ଓହୋ ଲଶ୍ରୀ କଉ ଫଲ କେଉ ୟର୍?
ସେକେଣ୍ଡ ଇୟର। ଆପଣ କଣ କରୁଛନ୍ତି?
ମୁଁ ବି ଫଷ୍ଟ ଫାଷ୍ଟ ଇୟର ଆଉ ଫଷ୍ଟ ଇୟର ସରିବ।
ଆଚ୍ଛା ସରିବ।
ହଁ।
ହଁ ମାନେ ଆମର ବି ଫାଷ୍ଟ୍ ଇଅର ସରିବ। ସେକେଣ୍ଡ ଇୟର ହେଇ ମାନେ ସେକେଣ୍ଡ ସେମିଷ୍ଟାର୍ ପରୀକ୍ଷା ଦବୁ ଆଉ।
ଓ ହୋ।
ଆଉ ଏବେ ପରୀକ୍ଷା ପରୀକ୍ଷା ଦେଇନାହାନ୍ତି ନା?
ହଁ ଦେଇନୁ ସେମ୍ ଅଛି ପ ମାନେ ଛଅ ତାରିଖରୁ ସେମ୍ ଚାଲୁ ମାନେ ଆରମ୍ଭ ହେଇଯିବ ଆଉ। ତାପରେ ସେମିଷ୍ଟାର ଟା ମାସେ ପରେ ଆରମ୍ଭ ହେଇଯିବ ଆଉ।
ହଁ ଆମର ସେମିଷ୍ଟାର୍ ଚାଲୁଚି ଏବେ।
ଆଜ୍ଞା ଆପଣ ଏବେ କଣ କରୁଛନ୍ତି? ମାନେ କୋଉ କରଛନ୍ତି ଆଜ୍ଞା।
ଆପଣ
ତାପରେ ସେ ଅ ଅନୁଗୁଳରେ ଏଇ କରୁଚନ୍ତି କମର୍ସ।
ନା ନା ଘର ଏବେ ଭୁବନେଶ୍ୱର ରେ।
ସେ ଭୁବନେଶ୍ୱରରେ ଭୁବନେଶ୍ଵର କୋଉଠି କରିଚନ୍ତି କମର୍ସ?
ଭୁବନେଶ୍ଵରରେ ରମାଦେବୀ
ଆଜ୍ଞା।
ତ ତମର କୋଉଠି?
ମୁଁ ଏଇ କଟକରେ କରୁଛି। କଟକ ଆମର ଏଠି ଷ୍ଟୁାର୍ଡ ସାଇନ୍ସି କଲେଜ୍।
ଓ ହୋ। କଣ କୋଉ ଅନରସ୍?
କେମେଷ୍ଟ୍ରି ଅନରସ୍ କରିଛି।
ଆଚ୍ଛା।
ହ
ଆଉ ହଷ୍ଟେଲ ନଉଛ କି?
ନାଇଁ ହଷ୍ଟେଲ ରେ ରହୁନି ରୁମ୍ ଭଡ଼ା ନେଇକି ରହୁଛି। ସାଙ୍ଗମାନଙ୍କ‌ ସହିତ। ଆପଣ ହଷ୍ଟେଲ୍ ରେ ରହୁଛନ୍ତି କି?
ହଁ ହଁ ହଷ୍ଟେଲ ରେ।
ଆପଣଙ୍କ ହଷ୍ଟେଲ୍ କଣ କ୍ୟାମ୍ପସ ଭିତରେ ନା କ୍ୟାମ୍ପସ ବାହାରେ?
ନା ନା ଭିତରେ ହଷ୍ଟେଲ ରେ।
ନାଇଁ ମାନେ ମୁଁ ପଚାରିଲି ଆପଣଙ୍କ ହଷ୍ଟେଲ ଟା
ହଁ ହଁ କ୍ୟାମ୍ପସ୍ ଭିତରେ।
ଆଜି ଖାଇଲେ କଣ?
ଅ ଭାତ, ଡ଼ାଲି, ତରକାରୀ, ଭଜା।
ହଷ୍ଟେଲ ରେ ଭଲ ଦଉଚନ୍ତି ଖାଇବାକୁ?
ହଁ ଚଳିବ ଏମିତି କିଛି ନାହିଁ।
ଆଚ୍ଛା ଆଚ୍ଛା।
ଆଉ ତମେ ନିଜେ କରୁଚ କି?
ହଁ ମୁଁ ନିଜେ ରୋଷେଇ କରିକି ଖାଉଛି ଆଉ ବେଳେ ବେଳେ ଇଚ୍ଛା ହେଲେ ବାହାରୁ କିଣି ଆଣିକି ଖାଉଛି ଆଉ।
ଆଉ ତୁମ ଏଇ ରୁମ୍ ରେ ଯୋଉ ସାଙ୍ଗମାନେ ସମସ୍ତେ ଗୋଟେ ଅନର୍ସ?
ନାଇଁ ସେମାନେ ଜିଓଲୋଜି ଅନର୍ସ। ତାଙ୍କ ଡିପାଟେମେଣ୍ଟ୍ ଅଲଗା ମୋ ଡିପାଟେମେଣ୍ଟ୍ ଅଲଗା କଲେଜ୍ ସେମ୍ ଅଛି।
ଓ ହୋ।
ଅନୁଗୁଳ ରେ
କଣ କଣ କହିଲି?
ମୁଁ କହିଲି ଅନୁଗୁଳ ରେ ତାଳଚେର ଯାଏ ତ?
ନା ନା ଅନୁଗୁଲରେ ସେ ଜିନଦଲ କଲୋନୀ ଭାରି
ଆଜ୍ଞା।
ଜିନ୍ଦଲ ଅନୁଗୁଳ ଜିନ୍ଦଲ ପାଖରେ।
ଆଚ୍ଛା ଆଚ୍ଛା ଆଛା। ହଁ ନା ମୋ ସାଙ୍ଗ ଗୋଟେ ଅନୁକୁଳରେ ତ ମୁଁ ସେଇଥିପାଇଁ ପଚାରି ଅନୁଗୁଳ ନାଲକୋ ଅନୁଗୁଲରେ ନାଲକୋ ଅଛି ପା।
ହଁ ନାଲକୋଲିକ ଲଖି କିନ୍ତୁ ଆମର ଜିନ୍ଦଲ।
ଆଚ୍ଛା ଜିନଦଲ ଆପଣଙ୍କର।
ହଁ।
ହଁ ଆପଣ ମାନେ ଟିକେ ପ୍ରପର ଓଡିଆ କଉନାହାନ୍ତି ତ ମାନେ ମତେ ଲାଗୁଚି